ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ନାଇଁ ରୋ ଟାକୁ ଟିକେ ସଫାସଫି କରୁଥିଲି ତ ହଁ ସେଥିପାଇଁ ଆଉ।
ତୁ ଖାଲି ରୁମ ସଫା କରୁଥା ଚବିଶ ଘଣ୍ଟା। ହଁ।
ହଁ ସଫା ସୁତୁରା କରା ଟିକେ ପରିଷ୍କାର ଲାଗିବ ଆଉ। ନା ପୁଅ ଥାଏ ନା। ସିଏ ଖାଲି କଣ ସିଏ ଥିବ ଯେତେବେଳେ ଖାଲି ଏଟା ପକା ସେଟା ପକା ମ କରିଦବ ସିଏ ଟିକେ ସ୍କୁଲ ପଳେଇଲେ କି ଟ୍ୟୁସନ ପଳେଇଲେ ମୋ ରୁମ ଟାକୁ ସାଇ କରେ।
ହଁ ବା ନହେଲେ ଭଲ ଲାଗିବନି।
ତା ମନ ହେଇଥିବ ଯେତେବେଳେ ପୁରା ସାଇଜି କରିକି ସବୁ ଜିନିଷ ରଖିବ। ତା ମନ ନ ହେଇଥିନେ ଆଉ ଏଟା ପକେଇଦେ ଏଠି ସେଟା ପକେଇଦେ ହେଠି ହେଠା ଟାଣି ଆଣେ ଏଇଭଳିଆ କାମ ସେ କରେ। ଆଉ କଣ କରୁଛୁ?
କଣ କରିବି ଏଇ ତ ଛୁଆ ଶୋଇଲା ପରେ ସଫାସଫି ଆଉ କଣ କାମ।
ସେ କଣ ଖା ସୋ କେତେ ଉଠୁଛି କି ସେ।
ସିଏ ମୁଁ ଏବେ କଣ ନା ଆଗରୁ ଗୋ ଟିକେ ମୁଁ ସାତଟା ଉଠୁଥିଲି। ଏବେ ଟିକେ ମୁଁ ଛଅ ଟାରେ ଆଲରାମ୍ ଦେଇକି ଉଠୁଚି। ତା ପାଖରେ ଶୋଉଚି ନା ଉଠିଲା ବେଳେ ସିଏ ଉଠି ପଡୁଛି। ମୁଁ ଉଠିକି ଆସିକି ଗାଧେଇକି ଗାଧେଇକି ଆସିଥିବି କି ନାଇଁ ସେ ଉଠି ପଡିବ।
ଓହୋ କେତେ ମାସ ହେଲାଣି ତାକୁ?
ହେଇ ଆଠ କମ୍ପ୍ଲିଟ ଚାଲି ନ ଚାଲିଛି ଆଉ।
ହୁଁ ହୁଁ ଖାଇ ଖାଇବଣି ସିଝା? ହୁଁ ହୁଁ।
କଣ ଖାଇଚ ସକାଳୁ?
ହଁ ଟିକେ ଏଇ ଯୋଉ କଣ ତ ଚୁଡା ଦହି କଦଳୀ ଗୁଡ ଚକଡି କି ଟିକେ ଖାଇଦେଇଛି।
ଯାହା ମତେ ହଉନି ମୋର ତା ଦେହରେ ଲାଗୁନି କଣ କରିବି।
ଫୋଟରେ ତ ଦେଖାଯାଉଛି ମୋଟା ବୋଲି?
ଫୋଟରେ ମୋଟା ଜନ୍ମ ରୁ
ଆ ସେଇ ଝିଅ ବେଳେ ଯେତିକି ପତଳା ସେ ସେତିକି ନା ମଝିରେ ଟିକେ ମୋଟା ହେଇଯାଇଥିଲୁ ବାହାଘର ପୂର୍ବରୁ। ବାହାଘର ପରେ ଆଚ୍ଛା।
ପୂର୍ବରୁ କାଇଁ ଲୋ।
ଓ ହଁ ଟିକେ ମୋଟା ଦେ ଦେଖା ଯାଉଥିଲୁ ହାଲକା ଟିକେ ବେଶୀ ନୁହେଁ।
ଏଡିଟ୍ କିଆ ଫଟୋ।
ହଁ ତ ଦି ଜଣଙ୍କ ତ ଠିକ ଅଛି। ସିଏ ପତଳା ଆଉ ତୁ ପତଳା ଠିକ୍। ଯୋଡ଼ି ପରଫେକ୍ଟ ଅଛି ଆଉ।
ହଁ ହଁ।
ପୁଅର ୱେଟ କେତେ ଅଛି?
ପୁଅର ଟିକେ କମି ଯାଇଛି ଏବେ
ହଁ ହଁ।
ସବୁ ଫୋପାଡ଼ିଦେଲି।
ଦେହ ଠିକ ଅଛି ତାର। କଣ ହେଇଥିଲା କି?
କଣ କହିଲୁ?
ତା ଦେହ କଣ ହେଇଥିଲା?
ଏଇ ବ ଇଏ ମଝିରେ ଯୋଉ ଭାଇରାଲ ଜର ହେଇନଥିଲା ନା ସମସ୍ତିଙ୍କି ଜର ଫର ହେଇଯାଇନଥିଲା ସମସ୍ତି ଆମ ସପରରିବାର ପଡିଥିଲୁ ଫାଷ୍ଟେ। ସବୁ ଘରେ ସମସ୍ତେ ପଡିଯାଇଥିଲୁ ଜରରେ ଲାଷ୍ଟରେ ପୁଅ କୁ ହେଇଗଲା।
ହୁଁ।
ପୁଅକୁ ଯେହତୁ ହେଇଗଲା ତା ସିଏ ଆଉ ଛୋଟ ଛୁଆ ନା ଖାଇବା ପିଇବା ତାଙ୍କର ପୁରା। କମିଗଲା।
ହଁ ସେଇଆ ଆଉ।
ରୋଷେଇ କଣ ଖରାବେଳେ?
ଏପର୍ଯ୍ୟନ୍ତ ପ୍ରିପାରେସନ ହେଇନି ଦେଖିଆ ଆଉ। ମୁଁ ଏପର୍ଯ୍ୟନ୍ତ ମୁଁ ଏଇ ଘର ରୁମ ଟା ଟିକେ ଝାଡୁ ଛି ନା ସଫା ଟିକେ ଅଛି ନା ବା କାଲି ଗାଧେଇ ପଡ଼ିଥିଲି ସକାଳୁ। ଦି ଦିନ ହେଲା ଶୀଘ୍ର ଗାଧେଇ ପଡୁଛି ପୁରା ସକାଳ ଛଅଟା ବେଳୁ ଗାଧୋଇ ପଡେ ଆଉ ଯୋଉ ଦିନ ଟିକେ ସଫା ସଫି ଥାଏ ଟିକେ ଲେଟ୍ ରେ ଗାଧାଏ ଏୟା ଆଉ।
ଆଉ କଣ ରୋଷେଇ ଆଜି?
ରୋଷେଇ ଏପର୍ଯ୍ୟନ୍ତ ଦେଖିନି ଶାଗ ଭଜା ଆଉ। ଆଉ ସୋମବାରେ ସାଧା ଆଉ।
ହଁ ସାଧା ତ ଆଜି ଆଜି ତ ପୂର୍ଣ୍ଣମୀ ପୁରୀ ଜି ଯାଉନୁ।
ହେ ଭଗବାନ ଏଇ ମୋ ଛୋଟ ଛୁଆଟାକୁ ନେଇ କୁଆଡେ ଯିବି। ଡୋରି ଲାଗିନି ଜଗାର।
ହଁ ଲାଗିବ ଲାଗିବ।
ଡୋରି ଲାଗିଲେ ନିଶ୍ଚୟ ଯିବି ଜଗା ପାଖକୁ ଯିବା ଚାଲ କେବେ। ପ୍ଲାନ୍ କର ଏଇ ଇଏ ପରେ।
ତ ବାହୁରା ଫାହୁରା ସବୁ ସରୁ କାହିଁ ନା ଭିଡ଼ ହୁଁ ଆରାମ ସେ ଦେଖିକି ହଁ ଆସ ଆସିବ ଆଉ। ଆଉ ତମ ବାବୁ ପଳେଇଲେଣି ଡ୍ୟୁଟି। ହୁଁ ହୁଁ ଶାଶୁ ଶଶୁର କଣ କରୁଛନ୍ତି?
ବାପା ପଳେଇଛନ୍ତି ସ୍କୁଲୁ। ବୋଉ ଏଠି ଠାକୁର ଘରେ।
ହୁଁ ହୁଁ।
ଆଉ କଣ କହ ଆଉ। ପୁଅ ସକାଳୁ ଚୁଡା ଗୁଣ୍ଡା ଖାଉଛି।
ଓହୋ କରୁଛୁ ନା ନାଇଁ କିଣା? ହଁ ପୁଅ ସ୍କୁଲ୍ ର। ହଁ ପୁଅ ସ୍କୁଲ ତାର ଯାଇଛି ତାର ସାତଟା ବେଳେ ସ୍କୁଲ ସାତଟା ରୁ ସାଢେ ବା-ବାରଟା କହନା ଯୋଉ ଦିନ ଘରେ ରହିକି ଯିବ ରହିବ ଗୋଟେ ଟେନସନ ଖାଇକିିବା ଗଲା ସେ ଛତୁଆ ତାଙ୍କ ଯୋଉ ଯ ସବୁ ବିସ୍କୁଟ, ଛତୁଆ, ହାର୍ଲିକ୍ସ୍ ଗୋଳେଇ ତାକୁ ଖୋଇଦେଲି। ନେଇକି ଯାଇଚି କହିଲା ବ୍ରେଡ ଉଁ ମାନେ ସେକା କ ଟିକେ ତେଲ ଦେଇକି ତାକୁ ଭାଜିଦିଏ ସେ କହିବି ନା କ ବ୍ରେଡ ସିଝା ତା ଭିତରେ ଅମୁଲ ଦେଇ ଦେଇଚି ତାର ସେଇଟା ଫେବ୍ରାଇଟ୍। ଆଉ ବିସ୍କୁଟ ଦେଇ ଦେଇଛି କଦଳୀ ଆଉ
ହଁ ତ ଖାଇ କେତେବେଳେ ଆସିିବ?
ସାଢ଼େ ବାରଟା।
ହଁ ଆ ସ୍କୁଲ ରେ ଯୋଉ ବସ୍ ଯିବା ଆସିବା କରୁଚି?
ହଁ। ଏଇଠି ପାଖରେ କିନ୍ତୁ ମୁଁ ତାକୁ ମାନେ ମୁଁ ନୋଉଥିଲି ଗାଡିରେ ତାପରେ ଏଇ ଯୋଉ ବର୍ଷା ଦିନିଆ ଗାଡି ଟା ସ୍କୁଟି ଟା ଆଉ ଭାରିବନି ପଦାକୁ। କାଦୁଅ ହେଇଯିବ ଆଗଟା, ସେଥିପାଇଁ କହିଲେ ଯେ ଏଇ ଉଁ ଏଇଠୁ ତଥାପି ଦେଢ଼ କିଲୋମିଟର କଲେ ଏଇ ଚାରି ମାସ ଯାଉଥାଉ ପୁଣି ସେ ଏକା କଥା ହଇରାଣ ସେ ଯାଉଥାଉ ସେଥିପାଇଁ ଯାଉ ଆଉ ଖାଲି ଟଉସନ ଟା ନେଇକି ଯାଉଚି ତାକୁ। ହ ଏଇଠୁ ଛଅ ସାତ କିଲୋମିଟର ହବ ଯାଉଚି ଆଉ ଉଁ ହୁଁ ଯିବା ଆସିବା ବାର କିଲୋମିଟର।
ବାବା ସେ ଗାଁରେ କେହି ନାହାଁନ୍ତି କି
ଗାଁରେ ଟି ର ଅଛନ୍ତି ଯେ ସେ ବଡ ଛୁଆଙ୍କୁ ଧରୁଚନ୍ତି ଏ ଛୋଟ ଛୁଆଙ୍କୁ ଆଉ ଟିଉସନ କରିବା ପାଇଁ ମନା କରଚନ୍ତି ହଁ ପଢା ଠିକ ଅଛି ତ ତା ପଛରେ ଲାଗୁଚି ଆଉ ଯଦି ମନ ଭୁଲି ଯାଆନ୍ତା ପଢ଼ନ୍ତା ନେଇଁ ଚ ଗଲା ହୁଅନ୍ତା ଆଉ ତା ପଛରେ କାଇଁ ଲାଗନ୍ତି? ମୁଁ ତାଙ୍କ ନିଜ ସ୍କୁଲ ମା ସାରଙ୍କ ପାଖକୁ ନୋଉଚି ଆଉ ହଁ। ଆଉ କଣ ଗାଁ ଗଡେ ଆସିନୁ?
ଗାଁକୁ ଯିବି ଏଇ ଦାଦା ପୁଅ ବାହାଘର କାଲି ଫାଇନାଲ ଦେଖା ହେଲା।
କୋଉ ଦାଦା?
ମୋ ଦାଦାଙ୍କ ପୁଅ।
ହଁ ହଁ ଓ ଏଇ ସାନ ଯିଏ
ହଁ ହଁ।
ଓ ହୁଁ।
ତା ବାହାଘର ପା ହବ ଡିସେମ୍ବରେ ଫାଇନାଲ ହେଲା।
ହଁ ହିଁ। ଲଭ୍ ମେରେଜ ବୋଧେ?
ନା ନା।
ହଁ ଉଁ ଆମେ ଯୋଉ ଖେଳନ୍ତି ତ ସାଙ୍ଗ ହେଇକି?
ନାଲୋ ସିଏ ନୁହଁ।
ଆଉ ଜଣେ ହଁ ଝିଅ ଝିଅ ଦେଖିବା ଆଉ ଝିଅ ତ ଆଜି ଆଜି ମାନେ ଝିଅ ତ ନିଜ ପସନ୍ଦରେ ଆଜିକାଲି ସବୁ ବାହା ହଉଛନ୍ତି ନା।
ଗୋଟେ ଗରିବ ଝିଅ ଟେ ଦେଖେ ପୁରା ଗରିବ ଝିଅ ଆମ କିଛି ନାହିଁ। ଆମେ ଦେଇ ନେଇକି ବାହା କ
ତୋ ଭାଇ ପାଇଁ
ହୁଁ ମୋ ଭାଇ ପାଇଁ କହୁଚି? ହ
ଆଉ ତମ ଝିଅ ଆସୁଛି ନା କଥା ହଉଛି ନା?
ହଁ ସମସ୍ତେ କଥା ହଉଛି କେବେ ଗୋଟେ ଏକାଠି ହବୁ ଆମେ ଆଉ, ତୁ କେବେ ଆସିନୁ ପୁଣି ଘରକୁ?
ନା ଲୋ କେବେ ଯାଇନି ବାହାରିଲିଣି ବହୁତ୍ ଥର କପିଳାସ ଯିବି ବୋଲି ଆ ଯିବି ଯିବି ଏମିତି କହୁଛି କିନ୍ତୁ ଯାଇପାରୁନି, କଣ କରିବି? ଦେଖିବା ଯିବା କେବେ। ଠାକୁରଙ୍କ ପାଖକୁ ଗଲେ ସେ ଡୋରି ଲାଗିବା ଦରକା
ଆଉ ଗୋଟେ କଥା ହଉଚି, ତୁ ଯେତେ ଯାହା ଚାହ୍ ତୋ ଡୋରି ନ ଲାଗିଲା
ହୁଁ ତ ସେଇ ବା-ବାଟେ ପଳେଇଆ ମାନେ ତୁ ଯାଇପାରିବୁନି ପାଦ ଦେଇପାରି ତ ବନି ଆଉ।
ହଁ ମୁଁ ବହୁତ ଥର ଦେଖିଲିଣି। ସେଇ ବିରଜା ଯିବି ବୋଲି ଥରେ ଏମିତି ବାହାରିଥିଲି। ହେଲା ଇଏ ବିରଜା ଯିବି ବୋଲି ବହୁତ କଷ୍ଟରେ ଥରେ ଗଲି। ଏବେ ଘଟଗାଁ ଯିବି ବୋଲି ବାହାରିଛି ଦେଖିଲା ବେଳକୁ ଡୋରି ଲାଗୁନି।
ହୁଁ ହୁଁ। ଆମର ଏଇଠି ପାଖେ ପାଖାପାଖି ହେଇକି ତଥାପିି ତିରି ପଇଁତିରିଶ କିଲୋମିଟର ବା ବାଗିଆ ହବ ତଥାପି ଯାଇ ହଉନି।
ନାବା ତୋ, ହଁ। ପାଖରେ ଥାଇକି ତ ଯାଇପାରିବୁନି।
ହଁ। ଦୂରରୁ ତ ଲୋକ ଡୋରି ନ ଲାଗିନେ ଯାଇପାରିବୁ, ମୋ ଦେଇ ସେଇଠି ପା-ପାଖାପାଖି ବାହା ହେଇଛି ନା ସେଇ ବାଟେ ଦେଇକି ଯିବି, ହଁ ମୁଁ ତ ଏଇଠି ପାଖରେ ଆଉ ମୁଁ ଆସିବି ଆଉ, ସେମିତି କହିକି ବି ଯାଇପାରିଲିନି ଆଁ
ଆପେ ଯାଇ ପାରିବ। କରିବ, ସକାଳୁ ଚକୁଳି ପିଠା କରିଥିଲି।
ହଁ।
ଇଏ କରିଥିଲି କଣ୍ କହିଲୁ ଆଳୁ କଷା। ଆଜି କରିବାର କାରଣ ଟିଫିନ ଦେଇପାରଲିିନି ନା, ସେ ହେଇଗଲା, ଲେଟ କଣ ମୁଁ ଏଇ ଆଜି ଟିକେ ପାଗ ଦେଇନି କି ଖରା ଦେଇନି। ମୁଁ କହିଲି କାହିଁ ବେକାର ସେ ପଖାଳ ଫଖାଳ ଖାଇବ। ହଁ ଖାଅନା ସେ ପଖାଳ ତମେ କ୍ୟାଣ୍ଟିନରେ ଖାଇଦବ। ତାହଲେ ହଉ ଠିକ ଅଛି କହିଲି। ଯାଉଛି ଟିକେ ଡାଲି କରିଦେବି ମୁଗ ଡାଲି।
ହୁଁ।
ମୁଗ ଡ଼ାଲି, ଶାଗ ଭଜା ଟିକେ କରିଦେବି। ହାଁ, ହଁ ବହୁତ ସେମିତି ହଉଛି କଣ କରିବ? ହ
ହଁ
ହଁ ତ ଯା ଗାଧେଇବୁ ଯା କଣ କର, ହଁ ଆସିଲେ କଥାବାର୍ତ୍ତା।